ହୁଁ ହୁଁ।
ଏଠି କଣ ଲାଉଡ଼ୁପ୍କିର ହୁଜ୍ କଣ କାମକରୁନେହିଁକି ୟାଓପୋରେ?
ହୁଁ।
ନା ଇୟରଫୋନ୍ ରେ କାମ କରିବ।
କଣ କୋହୁଚ?
ମୁଁ କହିଲି ୟାପଟା କଣତମ ଲାଉଡୁପ୍କିର କାମ କ ରୁ ନୀ?
ସମସ୍ତଙ୍କ କଥା ଠିକ୍ ଠାକ୍ ଶୁଭୁଛି ତମେ ଫୋନ୍ କିଲେ ହିଁ ସ୍ଲୋ ଶୁଭୁଛି।
ଉଁ ହୁଁ ଆରେ ନାଇଁ ନାଇଁ ମୁଁ କହିଲି ଏଥିରେ ଲାଉଡୁପ୍କିର୍ ନାହିଁ? ସେଇଥି ରେ ଚଳୁଛି। ଲାଉଡ଼ୁପ୍କିର୍ ଥିଲେ କଣ ଲଗେଇକି ମଣିଷ କାମ ଫାମ କରନ୍ତା।
କୁନ ଝିଅଟା ଯେମିତି ଦି ମାସେ ହେଲାଣି ହଇରାଣ କରୁଛି।
ହଁ।
ଖାଇବା ପିଇବା ଲାଗି ଏସା ଠିକ୍ ସେ ମିତି କଲା।
ସେଟା କଣ ଆଜି ଡାଲି ଭାତ ତାକୁ ଦେଲନି?
ଜର ଟା ଅଛି ଭାତ ଟା କେମିତି ଦେବେି।
ହୁଁ ହୁଁ। ଆଉ କାଲି ପଦିନ ଏବେ ଟିକେ ଖାଆ ପିଇ କରିବ କା ଛୁଆର ଦେ ଛୁଆଙ୍କର ଦିନକୁ ଦିନ ଟେଷ୍ଟ ବଦଳୁଚି ନା।
ସବୁ ଯାହା ଯେନ୍ତି କରିକି ଦେଲାଅଳୁକୁ ଖାଆର ନାଇଁ। ଟିକେ ଦି ଥର ତିନି ଥର ଖାଉଛି ସରି ଯାଉଛି ତାର।
ଓହୋ।
ଏ ଜରଟା ହେଇଗଲା ଏବେ ସିଏ ବେଶୀ କୁଆ ଚିଡ଼ଚିଡ଼ା ହେଇଯାଉଛି। କଣ ଧୁଆଧୁଇ କରୁଚ?
ନାଇଁ ଏନା ଧୁଆଧୁଇ କିଛି କରୁନି ଫିଲ୍ଟରରେ ପାଣି ପୁଡ଼ଉଥୁନି ଆଉ।
କଁ ଖାଇବ?
ଖାଇବା ଦେଖିଆ ରୁଟି ଫୁଟି ମଗେଇକି ଖାଇବା କଁ ଖାଇବ?
ଥିବା ଖାଇଦେଲଣି ନା?
ନାଁ ମ ରୁଟି ମଗେଇଦବା।
ଯୋଉଁ ତୁମେ ଆଇଲ ଫିଲ୍ଟରଟା ନେଇ ଆଇଲନି।
ମୋର ମନ ନାହିଁ ଟିଏ। ଏଇଠି ଫିଲ୍ଟରଟା ଆଣିିଥିଲେ ହେଇଥାଁ ମନେ ନାହିଁ।
ତୁମେ ଆଣିଲେ ପକେଇ ରଖିବ ସେ ଇଣ୍ଡକ୍ସନ୍ ଭଳିଆ ବାଗେଇବନି।
ସିଏ କଣ ହେଇଚି ନା ମଝିରେ ବାଗେଇଥିଲି ନା କଣ ସେ ଫିଲ୍ଟରଟା ଲିକେଜ ହେଲା ବେଲି ଆମେ ଆଉ ଗୋଟେ ନୂଆଟା ଲଗେଇ ଦେଇଥିଲୁ। ମୁଁ ଏଟା ଆଣିକି ଲଗେଇଲେ ଫୁଣି ଜଣାପଡ଼ିବ। କନ୍ଥରେ ହୋଲ ଉ ପ ଇଏ କର।
ହଁ ପା ଆମ ଝିଅଟା ବଡ଼ ହେଲାଣି ନା ଏଟା ଖୋଲଦୋଉଚି।
ହଁ ହଁ।
ତାକୁ ସେ ଗାଡ଼ିରେ ବସେଇ ନେଲା ଅଳୁକୁ ଭିତରୁକୁ ସେଇଠିକି ପଳେଇ ହାତ ମାରୁଚି ସେ ଆଉ ଟିକେ ବଡ଼ ହେଲେ ହାଣ୍ଡି ଫିଲ୍ଟରଟାରେ।
ଓହୋ,
ଆଉ ଟିକଏ ବଡ଼ ହେଲେ ଜାଣିପାରିବ। ସାନ୍‌ଭି ଖୋଲିଦେଇ ଯାଉଛି ସେ ତା ଦେଖା ଦେଖି ଖୋଲିଦେଇଯିବ।
ଦେଖେ ନ ହେଲେ ଘରେ ଯେମିତି ଲାଗିଛି ଗୋଟେ ଆଣି ଲଗେଇଦେବା।
ନାମ ବହୁତ ପଇସା ନବ। ଅଛି ତ ଗୋଟେ। ଅଛି ଗୋଟେ ଦେଖିବ। ଏଇଟା କଣ ହେଇଥିବ। କେତେ ଟଙ୍କା ଲାଗିବ ଲଗେଇଦବ। ଭଲ କମ୍ପାନୀଟା ତ। ରିଙ୍କି କଉଠି? ବଡମାଇଁ ଘରେ ନା ସାନ ମାଇଁ ଘରେ।
ମୋତେ ଫୋନ କରିନି। ଦେଖିଆ ତାକୁ ଆଜି କହିବି।
କାଲି କୋଉଠି ଛାଡ଼ିକି ଆସିଥିଲ?
ପପୁକୁ ଫୋନ କରିକି କହୁଛି, କାଲି ତା ବଡ଼ମା ଘରେ ଛାଡ଼ିକି ଆଇଥିଲି।
ସେଇଠି ରିମୋଟ ଅଛି ଆଣ- ସେଠି ରିମୋଟ ଅଛି ଆଣ।
ସେଇ ଯେଉଁ ଜାଗାଟା ବୁଝିଥିଲି
ତା ତଳେ -ତା ତଳେ- ତା ତଳେ, ସେଠି ନାହିଁ -ସେଠି ନାହିଁ। ହଁ ସେଠି- ସେଠି -ସେଇଠି। ସୁଇଚ ମାରିକି ଦେଖିଲ! ବସ ବସ ମୁଁ ଯାଉଛି। ହ୍ୟାଲୋ, କଣ କହିଲ?
ସେ ଯୋଉ ଜାଗାଟା ବୁଝିଦେଲି। ଯୋଉ ବାଇଶ ଲକ୍ଷ ନା ତେଇଶ ଲକ୍ଷ କହୁନୁ। ଅ ହ ହ ବାଇଶ ତେଇଶ ଲକ୍ଷ ଯେଉଟା କହୁଥିଲା। ସେ ଯେଉଁ ଜାଗାଟା ବଡ଼ ମାଇଁଙ୍କ ସାଙ୍ଗେ କଥା ହଉଥିଲୁ। ମୁଁ କହିଲି ବଡ଼ ମାଇଁ ସେଠି ଜାଗାଟା ଅଛି, କିଣି ଘର କରିଦଉନ। ସେ କହୁଥିଲେ ମୋତେ କାଲିଠୁ ଫୋନ୍ କରି ଦୁଇଥର ପଚାରିଲେଣି, କବୁଝିଲ -ବୁଝିଲ। ମୋର ଆଉ ମନେ ପଡ଼ିନି ମୁଁ ଆଉ ପଚାରିନି।
ଏ ଆଁ!
ବଡ ମାଇଁ କିଣିବେ କି?
ହଁ ବଡ଼ ମାଇଁ କିଣିିକି ଘର କରିବେ ସାଙ୍ଗେ ସାଙ୍ଗେ। ସେ ଘର କଲେ ଭଲ ନା। କାର୍ ଫାରଟା ନେଇକି ହେଠି ତାଙ୍କ ଘରେ ରଖିଦେବି ବନେଇକି।
ହଁ
ଦଶ ପନ୍ଦର ବଡ଼ ପାଇଁ ଘରେ। ସେ ଯଦି ଏଇଟା ଜାଗା କିଣିକି ଘର କରିବେ
ତମକୁ ଟିକେ ସରମ ମାଡୁନି ତୁମେ କହୁଛ! ତାଙ୍କ ଘରେ ନେଇ ଗାଡ଼ି ରଖିବ। !
ଆରେ ଏଇଠି ରହିବା ଅପେକ୍ଷା ହେଠି ନେଇ ରଖିଦେବି।
ହଁ ସେ ଘର କରିକି, କଣ କହୁଛ? ଆସିଲା ସନ୍ଧ୍ୟାବେଳେ ଆଇଲା। ଆଣିକି ଦେଇକି ଗଲେ। ହୁଁ, କାଲି ଆସିଲାଠୁ। ହ। ହଁ ଓ। ହଁ ସେ କିଣିକି ଘର କଲାବେଳକୁ ଏନେ
ଏରା ସାଙ୍ଗେ ସାଙ୍ଗେ ହବ।
ମାନେ!
ଦୁଇ ବର୍ଷ ନୁଁହୁଁ। ସାଙ୍ଗେ ସାଙ୍ଗେ ହେବ ଛଅ ମାସ ଭିତରେ।
ତାଙ୍କର କଣ ବରହମ୍ପୁର ରେ ଜାଗା କିଣିିଛନ୍ତି ଘର କରିବେ।
ସେଟା ଘର ହବନି।
ମନାକଲେ।?
ସମ୍ବଲପୁରରେ କଣ କିଣିନାହାନ୍ତି କି? ସମ୍ବଲପୁରରେ ଧନୁପାଲିରେ କିଣିନାହାନ୍ତି କି?
ସେ ଧନୁପାଲି ରେ ବି କିଣିଛନ୍ତି!
ହଁ।
ନାଇଁ ସେଠି ସେ କହୁଥୁଲେ କି ପାଏଲର ହଷ୍ଟେଲ୍ ସୁବିଧାଟା ହଉନି ଆଉ ପାଏଲର ହଷ୍ଟେଲ ସୁବିଧାଟା ହେଲେ ମୁଁ ପଳେଇଯିବି। ସେଠି ଘର କାମ ହବ ହେଠି କିଛି ଦିନ୍ ରହିବି ଫୁଣି ଏଠି ଆସିବି ଏମିତି କରିବି।
ଉଁ ହୁଁ ହୁଁ। ନାଇଁ କିଛି ମାମୁଁଙ୍କୁ ମୁଁ କାଲି ପଚାରୁଥିଲି ମାମୁଁ କହିଲେ ହଁ ମୁଁ ହେଠି ବି ଜାଗା ଦେଖିଚି ଯେ ସେଠି ପାଏଲ୍ ମନା କ ଛି କୋଉଚି ସିଆଡ଼େ ଘରେ ଗଲେ ମୋର ଅସୁବିଧା ହବ ପାଠ ପଢ଼ା ଫାଠ ପଢ଼ା ମାମୁଙ୍କ ଦୋକାନରେ ଆସିବାକୁ ଅସୁବିଧା ହବ। ସିଏ ସେଇଥିପାଇଁ ମୋତେ କହିଲେ ତୁ ଏଇଠୁ ଦେଖିଦେ। ଏଇଠୁ ଦେଖିଦେଲେ କଣ ସାଙ୍ଗେ ସାଙ୍ଗେ ବୁଝିକି ଘରଟା ଦେଖ ଫାଁ ଙ୍କାରେ ଯେତେ ଶୀଘ୍ର ଘର ହବ ଗୋଟେ ଗଳି ଭିତରେ ସେତେ ଶୀଘ୍ର ହବନେଇ ଫାଙ୍କାରେ କଣ ଏକାଥରେ ଫାଙ୍କାରେ କଣ ଏକାଥରେ ହାଇବା ଫାଇବା ଆଇଲା ବାଲି ପୁରେଇଲା କିି ଇଟା ପକେଇଲା କି ବଡ଼ ଗାଡ଼ିରେ ସବୁ ଦିନିଷରା ଆସିଲା ସାଙ୍ଗେ ସାଙ୍ଗେ କାମ ହେଇଯିବ। ଗଳି ଭିତରେ ଗଲେ କଣ ହବ ସେ ମାନେ ଛୋ ଟିଏ ଟେମ୍ପୁରେ ଆଣିକି ବୋହିକି ସବୁ ଜିନିଷ ପକେଇଆକୁ ପଡ଼ିବ ଟିକିଏ ଟିକିଏ ଟିକିଏ ଟିକିଏ କାମ ହବ। ତ ମେଟରିଆଲ ଏକାଥରେ ଆଣି ଗଦା କରିଦେଲେ
ସେ ଟୋଟାଲଟା କି ତ କଲେ ମିଶିକି କିଣି ହବନି?
ନାଇଁ ମିଶିକି କାଇଁ କିରିବେ ସେ ଟୋଟାଲେ କିଣିବେ। ମୋଶି କିଣି କିଛି ଲାଭ ନାହିଁ। କିଏ କିଏ ପଚାରୁଥୁଲା ଇଏ ଏ ସିି କଥା?
ଅଜା।
ହୁଁ ଉଁ?
ଅଜା ମ।
ଅଜା କଣ କାଲି ପଳେଇବେ?
ନାଁ ଶନିବାର ଆଡ଼ୁ ଯିବେ ବୋଧେ।
ଆ ତମେ ଯୋଉ ଚେକ୍ ଅପ୍ କଥା ପଚାରିଲ ମାଙ୍କୁ କଣ ଯିବ କଣ?
ହଁ ସିଏ ଗଲେ ଯିବୁ କି।
ହୁଁ ହୁଁ।
ଖରା ଯେମିତି ହୋଉଚି ଇଚ୍ଛା ହୋଉନି ମତେ ବାହାରକୁ ଯିବା ଉଁ
ଆରେ ମୁଁ ସେ ଜଣଙ୍କୁ ପଚାରିଲି ଡକ୍ଟରଙ୍କୁ ସେ କହିଲେ ତା ପେଟ ଯେତବେଳେ ତାତୁଥୂବ ଗ୍ୟାସ୍ ରେ ସେତବେଳେ ସେ ଭେନ୍ ଟା ଫୁଲୁଥୁବ।
ପେଟ ମୋର କା ଟୁନି ତ।
କାଟୁନି ଯେତବେଳେ ତା ହିଟ୍ ହୋଉଥୁବ ଦେଖିବ ଗ୍ୟାସ୍ ରେ ସେ କହିଲେ ପେଟ ଏତଳେ ବାମ୍ଫ ହବ ସେ ଭେନରା ଫୁଲୁଚି ଆଉ ଭେନ୍ ର କିଛି ରୋଗ ବାଗ ସେମିତି ରିଲେଟେଡ଼୍ ନାହିଁ ଯେ ଭେନ୍ ଗ୍ୟାସ୍ ଅଧିକ ହେଲେ ମୁଣ୍ଡର ଫୋରହେଡ଼୍ ରେ ଚାରି ପାଁଶଟା ଭେନ୍ ଦେଖାଯିବ। ହେଲେ ତାର ଗ୍ୟାସ୍ ପୁରା ପ୍ରବଳ ଗ୍ୟାସ୍ ହେଇଯାଇଚି ତାର। କତା କହିଅ। ନାଁ ଦେଖାଅ ସି ଟି ସ୍କାନ ଏମ୍ ଆର୍ ଏସ୍ ଏକାଥରେ କରିଦବ ମୁଁ କହିଲି ସେ କହିଲା ତାକୁ କ ସକାଳୁ ଉଠିବ। ଆଗେ ସାଢ଼େ ସାତଟା ସାତଟା ହଉ ଯେନ୍ତି ଉଠିବ ବ୍ରସ୍ କରି ଖାଇଦବ। ଖାଇଦେଇକି ଫୁଣି ଦଶଟା ଏଗାରଟା ଖାଇବ ତାକୁ ଖାଇବାଟା କୁହ କଣ୍ଟିନ୍ୟୁ ରଖିବ ପେଟ ଟୋଟାଲି ଖାଲି କରିବନି।
ହୁଁ ଖାଇଲିଁ ତ।
ଉଁ ଉଁ?
ଖାଇଲିଣି।
ହୁଁ ହୁଁ ହୁଁ ଖାଇଲ
ଖାଇଲି। ମୁଁ ଜହେଲେ ମୁଁ ଖାଇଲେ ମଧ୍ୟ ଭଲ ଅଛି ଖାଇବାକୁ କେଉଁଠି ସମୟ ମିଳୁଛି ଖାଇବାକୁ ଛୁଆ କାମ ନିଜେ ଖାଇବା ଶରୀରରେ ଦେ କି ଛୁଆ ଖାଇପାରିବନି କି ତାକୁ ବି ଦେଖିପାରିବନି।
ହଁ ସେମିତି କଣ ଦେଖିଲେ ହେବ କି।
ତାକୁ ଆଗେ ଖୁଆଇବ ନା ଆଗେ ତା କଥା ବୁଝିବା। ତା ପାଇଁ ଖାଇବାକୁ କରିବ ତା ସବୁ କାମ ଥୋଇବ ମ
ମୋ ଝିଅର ଜିନିଷ ସବୁ ଯେଉଁଠି ଯାହା ପଢ଼ିଯା ଏକଥା ପଢ଼ିଛି। ଟୋଟାଲ ମାନେ ଯେଉଁଠି ଯାହା ପକେଇକି ଯାଇଛି ସେମିତି ପଡ଼ିଛି ଟୋଟାଲ ମୁଁ ଉଳେଇବିନି।
ହଁ ରଖିଥାଉ ମୁ ଘର ତ ଆଉ କେଦିନ ଗଲେ ଭଳେଇବ ଆଉ।
ହୁଁ ସେ ସେ ଏମିତି ଥାଉ ମୋ ଝିଅ ଯେଉଁଠି ଯାହା ପକେଇକି ଯାଇଛି ପକାଇଥାଉ। ହ।
ବା।
ସତେ ମତେ ଫୋନ କରିକି କହୁଛି ଆଉ ମନେ ପଡୁନି? ମନେ ପଡିବନି ଛୁଆ କଥାଟା।
ମୋତେ କହ ଫାଷ୍ଟଟ ମନେପଡିବ ନାଁ ମନପଡ଼ନି ମୋର କଣ ମନପଡ଼ିବ ମୁଁ ମୋର ଖାଇଲି ପି ସଉଛି।
ହ
କହିଲ ଯାହଲେନେ ପଡ଼ଥିବ ମୁଁ କହିଲି ନା ଭାଇ କୋଉଠେ କଣ ମନେ ପଡୁଛି। ଏକ୍ସପସପଟା କରିଦବା ଆଜି।
ତମଝିଅ ତ ହ
ଶୁବୁନି ଶୁବୁନି। କଣ କହିଲ?
ଫୋନ କରିବ।
ଶୁଭିଲାନି କଣ କହୁଥିଲ?
ହ୍ୟାଲୋ।
ହୁଁ।
ତମ ଝିଅ ଟା ଆ ଝିଅ କଥା ତମର କେମତି ମନେ ପଡିବନି।
ସେଇ ତ।
ମୋ କଥା କହିଥାନ୍ତ ଟିକେ ଖୁସି ହେଇଥାନ୍ତି। ମୋ କଥାହଲେ ଏଠେ କହିଥାନ୍ତନ୍ତି ଖୁଷେଇ
କେ ସତେଇ।
ତମେ
ଆ ତୁମ କଥା କଣ ମନେ ପଡ଼ିବନି ସ୍ତ୍ରୀ କଥାଟା କାଟିକି ଆଉଥରେ ଲଗା ଏଥିରେ।
ଶୁଭୁନି ନା କଣ?
ମୁଁ କହଲି ଏଇଥିରେ କାଟିକି ଆଉଥରେ ଲଗା ଦଶ ମିନିଟ ବାର ହେଇଗଲାଣି ଆଉଥରେ ଲଗା।